ଲୋ।
ଲୋ। କଣ କରୁଚ?
ହୁଁ ଏଇଠି
ହୁଁ ଏଇଠି ଓହୋ ଖିଆ ପିଆ ସରିଲାଣି?
ହଁ ଖିଆପିଆ ସରିଲାଣି।
ଆଉ ଦେହ ଭଲ ଅଛି?
ହଁ। ଦେହ ତ ଏଇ ଟିକେ ପଳେଇ ଆସିଲାଣିି ଟିକେ ବର୍ଷା ସିଜନ ଟିକେ ପଳେଇ ଆସିଲାଣି ମୋତେ ଟିକେ ଥଣ୍ଡା ହେଇଯାଇ
ଥଣ୍ଡା ହେଇଯାଇଚି ଆଉ। ହଁ ଏବେ ତ ସିଜନ ଚେଞ୍ଜ ମାନେ ସମସ୍ତଙ୍କୁ ଥଣ୍ଡା ଜର ଯାହା ବି ହେଲେ କିଛି ନା କିଛି ଛି ହବା କଥା ହବ।
ହଁ ହଁ ତ ଟିକେ ସେ ଯୋଉ ଥଣ୍ଡା ଟିକେ ହେଇଯାଇଚି
ହଁ ଖରା ଦିନ ଯାଇଚି ମାନେ ସମସ୍ତଙ୍କର ଏବେ ଦେହ ଖରାପ ଯାହା ବି ହୋଉ ହବା କଥା ହବ।
ହଁ।
ହଁ ମୁଁ ବି ଏଇଠି ବସିଥିଲି ଆଉ।
ଅ ହ ଆଉ ତମ ହେପଟେ ପାଗ କେମିତି ହେଇଚି ଆଜି?
ଆଜି ତ ଖରା ଜୋର ସେ ହିଁ ହୋଉଚି। ହଁ ଦି ଦିନ ହେଲାଣି ପାଗ ଟିକେ ଭଲ ଥିଲା ବର୍ଷା ହୋଉଥିଲା। ଆଜି ଆଉ କାଲି ବି ସେଇ ଖରା ହେଇଥିଲା। ହଁ ଆଜି ଆଉ ପ୍ରବଳ ଖରା। ଖରାକୁ ଗୁଳୁଗୁଳି ମାନେ କହି ଘରେ ରହି ହଉନି ଏମିତି ଗରମ ଆଜି।
ଓହୋ ନାଇଁ କାହିଁ କହିଲ ଆମର ଆଜି ପାଗ ପୁରା ବର୍ଷା ଏବେ ପକଉଚି ପା ଝିପ୍ ଝିପ୍ ପକୋଉଚି।
ବଢିଆ ପାଗ ଦେଇଚି ଆଉ ଆମର କିନ୍ତୁ ମୁଁ କହିଲି ଆମର କିନ୍ତୁ ଏଠୁ ଘରୁ ଆଜି ବାହାରିବା ପାଇଁ ବି ମାନେ ଡର ଲାଗୁଚି।
କମ୍ ବା
ହଁ।
ହୁଁ ହୁଁ।
ଆଉ ତମ ହଁ।
ଆମର କାଲି ହେଇଥିଲା ଖରା ପାଗ ପ୍ରବଳ ଖରା ହେଇଥିଲା ମାନେ ପୁରା ଖରା ଦିନିଆ ଖରା କିନ୍ତୁ ଆଜି ଜି ପୁରା ବର୍ଷା ଦିନ ଟାଇପ ଲାଗୁଛି।
ହଁ ଭଲ ଲାଗୁଥିବ ଭଲ ପାଗ ଦେଇଛି ଶୋଇବାକୁ ତ ଆହୁରି ଇଚ୍ଛା ହଉଥିବ ଆଉ
ହଁ। ଆଉ
ମୁଁ କହିଲି ତମେ ତମକୁ କୋଉ ଖେଳ ପସନ୍ଦ?
ମାନେ ଖେଳିବା ପାଇଁ।
ଖେଳିବା ପାଇଁ କି ଦେଖିବା ପାଇଁ। ମାନେ ମୁଁ ଏମିତି ଦେଖିବା ପାଇଁ ତ ମୋତେ କ୍ରିକେଟ ବହୁତ ପସନ୍ଦ ମୁଁ କ୍ରିକେଟ ଖେଳ ବହୁତ ଦେଖେ। ଆଚ୍ଛା ଆଚ୍ଛାମାନେ ପୁରା ପାଗଳ ଦେଖିବା ପାଇଁ। ତାହେଲେ କ୍ରିକେଟରେ ମାନେ କାହା ଖେଳ ଦେଖିବା ପାଇଁ ପସନ୍ଦ କର?
ହଁ କ୍ରିକେଟ ଆଉ କା ଖଳଛି।
କଉ କ୍ରିକେଟର ର?
ମତେ କ୍ରିକେଟ ଭିତରେ ପସନ୍ଦ ତ ଏମିତିରେ ସବୁ ଭଲ ଲାଗନ୍ତି କି ତୁ ମାନେ ଏମିତି ନୁହେଁ ଯେ କୋଉ ପ୍ଲେ ପର୍ଟିକୁଲାର ପ୍ଲେୟାର ମତେ ଭଲ ଲାଗନ୍ତି ବୋଲି ସବୁ ଭଲ ଲ ମୁଁ ଇଣ୍ଡିଆ ମ୍ୟାଚ ଟା ହିଁ ଦେଖେ ଆଇ ପିଏଲ କଣ ଯାହା ହଉ ମୁଁ ମ୍ୟାଚ ଦେଖେ କିନ୍ତୁ ଏମିତି ନୁହେଁ ଯେ ଏଇ ଖେଳାଳିଟା ମୋତେ ବହୁତ ପସନ୍ଦ ମୁଁ କୁ ଫଲୋ କରେ ନାହିଁ ମୋତେ ମ୍ୟାଚ୍ ଦେଖିବାକୁ ବହୁତ ଭଲ ଲାଗେ।
ସବୁ ସବୁ ଇଣ୍ଡିଆନ୍ ପ୍ଲେୟାର ହିଁ ପସନ୍ଦ।
ହଁ ବାସ୍ ସେଇଟା ହିଁ ଭଲ
ସେଇଟା ହିଁ ଭଲ ସବୁ ବୋଲର ସବୁ ହଁ ମୁଁ କହିଲି ସବୁ ବୋଲର ସବୁ ବ୍ୟାଟ୍ସମ୍ୟାନ୍ ସମସ୍ତେ ହିଁ ପସନ୍ଦ ଲାଗନ୍ତି ମୋତେ ବି ସେଇୟା
ହୁଁ। ଆଉ ତମୁ
ଆଉ ତମୁକୁ ତମୁକୁ କ୍ରିକେଟ ଦେଖିବାକୁ ଭଲଲାଗେ ହଁ ମତେ ବି କ୍ରିକେଟ ଦେଖିବା ପାଇଁ ଭଲ ଲାଗେ।
ଅହୋ ଭଲ।
ଆଉ ତମେ ଝିଅ ପିଲାଙ୍କର କ୍ରିକେଟ ଖେଳ ଦେଖ?
ହଁ ଓମେନ ର ବି ଦେଖେ ଏବେ ଚା
ଏବେ ଚାଲିନି କି୍ ଓମେନ ର ୱର୍ଲ୍ଡ କପ୍ ଚାଲିଛି। ହଁ ଟି ଟ୍ୱେଣ୍ଟି ୱାର୍ଲଡ କପ୍ ଚାଲିଛି ଚାଲିଛି ସେଆ ଦେଖୁଛି।
କଣ କ
ହଁ ଜଣ କେଜାଣି କରିବେ ଏଥର ଝିଅ ପିଲାମାନେ। ହଁ ପୁଅପିଲା ତା ଆଣିଛନ୍ତି ଗୋଟେ କିମତି ଦେଖିବା ଝିଅ ପିଲ ଆଣି। ହଁ
ଉୁଁ ହୁଁ
ଆଉ ଆଇ ପିଏଲ ଖେଳ ବି ଦେଖ?
ହଁ ହଁ ଆଇ ପିଏଲ ଦେଖେ।
ଏଫିଲ ଦେଖେ। ଆଇ ପିଏଲ କୋଉ ଟିମ୍ ପସନ୍ଦ?
ଉଁ ହୁଁ। ଟିମ୍ ବା ମୁଁ କହିଲି ମତେ ନୁହଁ ମାନେ ଖେଳ ଦେଖିବାକୁ ଭଲ ଲାଗେ ଏମିତି ନୁହଁ
ଏମିତି
ଯେ ମୁଁ ପସନ୍ଦ କରେନି, ଖେଳ ହେଲା ମାନେ ମୁଁ ମୋ ଟିଭି ଆଗରେ ବସି ପଡିଥିବି, ମତେ ଖେଳ ଦେଖିବାକୁ ବହୁତି ପସନ୍ଦ, କିନ୍ତୁ ଏଥରକ ମୁଁ ଯୋଉ ମ୍ୟାଚ ଦେଖିଛି ମତେ ଯୋଉ ଛୋଟ ପିଲା ଏବେ ଖେଳୁଚି ଚଉଦ ଚଉଦପନ୍ଦର ବର୍ଷର ବୈଭବ ସୂର୍ଯ୍ୟବଂଶୀ। ହଁ ତାର ମ୍ୟାଚ୍ ଟାମତେ ଦେଖିବାକୁ ବହୁତ ଭଲ ଲାଗୁଛି। ମାନେ, ମାନେ ଭଲ ଲାଗୁଛି ସେ ଟିଭିଆଗକୁ ଆଇଲା ଗୋଟେ ମାନେ ବସିକି
ମାନେ, ବସିକି ଖେଳ ଗୋଟେ ଇନ୍ତ୍ରେଷ୍ଟ ବଢୁଛି, ହଁ।
ଉଁ। ନିଅ ଏନ ଅଛି ଏଇ ପ୍ଲେୟାର ମତେ ଭଲ ଲାଗେ ଆଣ୍ଟ ମୋତେ ଭଲ ଲାଗନ୍ତି ମତେ କେବଳ ଟି କିଏ କଁ କହିଲ ବିରାଟ
ବିରାଟ କୋହିଲି ଟିକେ ପସନ୍ଦ ଲାଗେନି ମାନେ
ତାର ଆଗ୍ରେସିଭ ଯୋଗରୁ ମତେ ଟିକେ ଭଲ ଲାଗେନି। ନହେଲେ ଆଉ ସବୁ ପ୍ଲେୟାର ମତେ ଭଲ ଲାଗନ୍
ହୁଁ। ହଁ ବୈଭବ ସୂର୍ଯ୍ୟବଂଶୀ ବି ଏବେ ଇଣ୍ଟରନ୍ୟାସନାଲ୍ ପାଇଁ ସିଲେକ୍ଟ ହେଇଛନ୍ତି।
ହୁଁ ହୁଁ ତାର ଏବେ ଖେଳିବ ନା ଆୟଲାଣ୍ଡ ସାଙ୍ଗରେ।
ହୁଁ।
ହୁଁ
ତମେ କଣ ୱାର୍ଲଡ କପ୍ ବି ଦେଖ ଇଣ୍ଡିଆର ଯୋଉ ଟୁର୍ ହୁଏ ମାନେ ଟି ଟ୍ୱେଣ୍ଟି ହଉ କି ଟେଷ୍ଟ ମ୍ୟାଚ୍ ହଉ? ସବୁ ଦେଖେ ମତେ ମ୍ୟାଚ୍ ମାନେ ମୋତେ ଦେଖିବାକୁ ବହୁତ ପସନ୍ଦ। ଆଛା ଆଛା ହଁ ତାହେଲେ ସେମ୍ ଟୁ ସେମ୍।
ହଁ।
ଟେଷ୍ଟ ମ୍ୟାଚ ହେଲେ ବି ଦେଖିବାକୁ ମାନେ ଏମିତି ଦେଖିବା ମୋବାଇଲ ଚାଲିଥିବ ଦେଖା ଚାଲିଥିବ।
ହଁ।
ଏବେ ତ ଆଫଗାନିସ୍ତାନ ସହିତ ଗଲା ଓ ଡି ଆଇ ମ୍ୟାଚ୍।
ହୁଁ ତାଙ୍କ ଥିଲା ଇଣ୍ଡିଆ ସ୍କ୍ୱାର୍ଡ ଏ ର ବି ଥିଲା।
ହଁ ଆଉ ଆପଗାନିସ୍ତାନ ହଁ ମୁଁ କହିଲି ଆପଗାନିସ୍ତାନ ତ ଇଣ୍ଡିଆ ଭଲ ପ୍ରଦର୍ଶନ କଲା ତିନିଟା ଯାକ ମ୍ୟାଚ୍ ଜିତିଲା।
ହଁ।
ଟ୍ରଫି ବି ଆଣିଲା ଆଉ।
ଟ୍ରଫି ବି ଆଣିଚି ଇଥିରେ ବି ଇଣ୍ଡିଆ ସ୍କ୍ୱାର୍ଡ ଏ ର ଯୋଉ ଥିଲା ତିଲକ ବର୍ମା କ୍ୟାପ୍ଟେନ୍ ଥିଲା ସେ ଥିରେ ବି ଏମାନେ ଟ୍ରଫି ଆଣିକି ଆଇଲେ ଇଣ୍ଡିଆ ଆଣିକି ଆଇଚି।
ହୁଁ।
ଉଁ ଉ଼ଁ
ଆଉ ଏ ଯୋଉ ଓଲ୍ ମୁଁ କହିଲି ଓ ଡ଼ି ଆଇ ରେବି ପ୍ରାୟ ପ୍ଲେୟାର ଅଲ ଶତକ ମାରିଛନ୍ତି।
ହଁ ଯେମିତି କିି ଗିଲ୍ ତ ତିନିଟା ଖଣ୍ଡେ ଗିଲ୍ ମାରିଚି। ଆଉ ଜୟସ୍ୱାଲ ଗୋଟେ ମାରିଛି। ଆଉ ଆଉ ଇଏ ବା ଇଶାନ କିସାନ ବି।
ହଁ କେ ଏଲ୍ ରାହୁଲ ଗୋଟେ ମ୍ୟାଚ ରେ ମାରିଥିଲା।
ହୁଁ। ଭଲ ଲାଗେ ମ୍ୟାଚ ଦେଖିବାକୁ ମତେ ବହୁତ ପସନ୍ଦ। ତାତ ମାନେ ଏଇ ସବୁ ଜିନିଷ ମାନେ ଆମ ଇନ୍ ଣ୍ଡିର ହେଲେ ମାନେ ଆମର ମାନେ କଣ କହିଲ? ପିଲମାନେ ଆଇ ପି ଏଲ ହଉ କି ଯାହା ହଉ ଜାଣିଥିବ ତ ଘରେ ଘରେ ପୁରା ଟିଭି ଆଗରେ ସବୁ ଲୋକ ବସି ପଡିଥିବେ।
ହଁ ଆଉ ପୁଣି ଇଣ୍ଡିଆର ଯଦି ପାକିସ୍ତାନ ସହିତ ଥିବ ନା ସମସ୍ତେ ଟିଭିି ଆଗରେ।
ହୁଁ ଖେଳ ଦେଖିବାକୁ ହିଁ ଅଲଗା ପ୍ରକାର ମଜା ଆସିଯାଇଥାଏ।
ହଁ ହଁ ତମର ଏମିତି ଗୋଟେ ମ୍ୟାଚ ଥିବ କି ତମର ବହୁତ ପସନ୍ଦଥିଲ ଥିବ କୋଉମ୍ୟାଚ୍ ଟା?
ମାନେ ଇଣ୍ଡିଆର ଅଲଗା ଟିମ୍ ସାଙ୍ଗରେ?
ହଁ।
ସେମିତି କିଛି ନାଇଁ ମତେ କିନ୍ତୁ ଗୋଟେ ମ୍ୟାଚ ଦୁଃଖ ଲାଗିଥିଲା ଯୋଉଟା ଏଇ ଥିଲା କଁ କହିଲ ଦୁଇ ହଜାର
ତେଇଶ ୱାର୍ଲଡ କପ୍ ଫାଇନାଲ।
କଣ୍ଟାଗଲା ହଁ। ସେଇ ମ୍ୟାଚଟା ମୋତେ ଭାରି ଦୁଃଖ ଲାଗିଥିଲା ମତେ ଜମା ଭଲ ଲାଗି ନଥିଲା ତାକୁ ଦେଖିବା ପାଇଁ ଟିକେ ମାଇଣ୍ଡଟା ପୁରା ଅପସେଟ୍ ହେଇଯାଇଥିଲା।
କିଛି ଦିନ ଯାଏ ବି ମାନେ ବହୁତ ଦୁଃଖ ଲାଗିଥିଲା।
ହୁଁ। ଭଲ ଲାଗି ନଥିଲା?
ଆଉ
ଉ ଶୀତରେ ସେଇଟା ଭଲ ଲାଗେ ଆ ଭଲ ଲାଗି ନଥିଲା ଆଉ ବଟ୍ ଭଲ ଲାଗିଥିଲା ଯୋଉଟା ହେଇଥିଲା ଦେଖିଚ? ପାକିସ୍ତାନର ଏଗେନଷ୍ଟରେ ବିରାଟ କୋହଲି ଅଠାଅଶୀ ରନ୍ କରିଥିଲା।
ହଁ।
ସେଇ ମ୍ୟାଚଟା ମତେ ବହୁତ ଭ୍
ବହୁତ ପସନ୍ଦ ମାନେ ବହୁତ ଆଗ୍ରେସିଭର ସହିତ ବିରାଟ କୋହଲି ଖେଳିଥିଲା ମାନେ କେହି ରନ୍ କରିନଥିଲେ ସେ ଯେ ଲାଷ୍ଟକୁ ସେମାନଙ୍କୁ ଜିତେଇଥିଲା ଟି ଟ୍ୱେଣ୍ଟି ପାକିସ୍ତାନ ପୁରା ଜିତିବା ଉପରେ ଥିଲା ହଁ ଟି ଟ୍ୱେଣ୍ଟି ୱାଲଡ କପର ଯୋଉ ଇଣ୍ଡିଆ ପାକିସ୍ତାନ ମ୍ୟାଚ ଥିଲା ବୋଧେ
ଉଁ ସେଇଟା ନୁହେଁ ସେଇଟା ତ ମାନେ ଇଏ ହେଇ ଯାଇଥିଲା କଣ କହିଲ ଟାଏ ହେଇଯାଇଥିଲା ଲାଷ୍ଟକୁ ସୁକ୍ ମାନେ ଅ ୱି ୱିକେଟ ଓଭର ଗୋଟେ କରାହେଲା।
ନା ନା ଏବେ ଦୁଇ ହଜାର ଚବିଶ କ ଥା ମୁଁ କହୁଚି ଓହୋ ନାଇଁ ନାଇଁ ଚବିଶି ନୁହଁ ତା ପୂର୍ବ କଥା କହୁଚି ନଥିଲା କି ଯୋଉଠି ୱିକେଟ ଓଭର କରାଯାଇଥିଲା ମାନେ ସୁପର ଓଭରରେ ୱିକେଟ ଓଭର ରଖାଗଲା ଦୁଇହଜାର ଛଅଟା ଓଭରରେ କେତେଟା ୱିକେଟ ନେଇପାରୁଚି ଏମ ଏସ ଡି ଯେତେବେଳେ ଥିଲେ କ୍ୟାପଟେନନା ହଁ ହଁ।
ଧୋନି ଯୋଉଟା ଥିଲା ସରି ଥିଲେ ଅଁ ସେତେବେଳେ ଷ୍ଟମ୍ପିଙ୍ଗ କରାହବ କିଏ କେତେ? ସେଟା ସ ଷ୍ଟପିଙ୍ଗ କରିପାରିବ ଯୋଉଥିରେ କି ଆମର ଇଣ୍ଡିଆ ପାଞ୍ଚଟାକୁ ପାଞ୍ଚଟା କରିଥିଲା କିନ୍ତୁ ପାକିସ୍ତ୍
ପାକିସ୍ତାନ ଗୋଟେ ବି କରିପାରନ୍ତିନି ଦୁଇ ହଜାର ସାତ ମସିହା ବୋଧେ
ହୁଁ ମୋର ସେଇଟା ବହୁତ ଭଲ ଲାଗେ ଦେଖିବା ପାଇଁ ମାନେ ମୁଁ ତାର ମାନେ ସବୁ ସାଇଡର ଯୋଉ ସବୁ ମାନେ ଦେଖିନ କଟ୍ ହେଇକି ଭିଡିଓ ଥାଏ ସବୁ ମୁଁ ସେଇଥିରୁ ସବୁ ଦେଖିଥିଲି ହୁଁ ହୁଁ ହୁଁ। ମୁଁ ସେଇଥିରେ ସବୁ ଦେଖିଥିଲି।
ଆଚ୍ଛା! ତମେ ତମକୁ କୋଉ ପ୍ଲେୟାର ଭଲ ଲାଗେ ମତେ ଇଣ୍ଡିଆର ସବୁ ପ୍ଲେୟାର ମାନେ ହିଁ ପସ ହଁ ଲାଗନ୍ତି ଆଉ ବି ବେଶୀ ଟିକେ ମୋତେ ରୋହିତ ଶର୍ମା ପସନ୍ଦ।
ରୋହିତର୍ଶମା ସେ ବହୁତ କୁଲରେ ମାନେ ଭଲରେ ରୁହେ।
ହଁ ତାଙ୍କର ଅଧିନାୟକ ସବୁ ମାନେ ବହୁତ ହିଁ ଭଲ ଲାଗେ ମତେ।
ହୁଁ। ଉୁଁ ହୁଁ। କିନ୍ତୁ ତ ଝଗଡା ଦେଖିଥବ ଆଇ ପିଏଲ ରେ ବିରାଟ କୋହଲି କୁ ଇଏ କଣ କହିଲ ଧୋନି ଆର୍ସିବି କୁ ସିଏସ୍
ହଁ ସି ଏସ କେ ହଁ
ପୁରା କଣ୍ଟେଷ୍ଟ ଚାଲିଥିବ ସେ ଦି ଜଣଙ୍କର
ହଁ ଆଇ ପିଏଲରେ ସମସ୍ତେ ସେମିତି
ଉଁ ନାଇଁ ଆଇ ପିଏଲ ଦେଖିନ ଏଇ ଦୁଇଟା ଟିମ୍ ମାନେ ସିଏସ୍ କୁ ଆରସିବି
ହଁ ବେଶୀ ଟିକେ ବେଶୀ ଟିକେ ମାନେ ଏଇ ଦି ଜଣ ଟିମ ଭିତରେ ଚାଲିଥିବ ମାନେ କି ଏଥର ତ ଦିଥର ଆରସିବି ହଁ କହୁଥିଲେ ଜମା ନେଇନି ଜମା ନେଇନି ସେ ଦିଥରରେ ରମା ନେଇନି ଆ ଏକାଥରେ କି ସେ ଦିଟା ନେଲା ଆଉ। ହଁ।
ଓ ହଁ।
ତମେ ତାହେଲେ ଖେଳ ଦେଖ, ହଁ ହଁ। ଘରେ ସମସ୍ତେ କ-ମାନେ କୁହନ୍ତି କି ଝିଅ ପିଲା କଣ ମ କ୍ରିକେଟ୍ ଖେଳ ଦେଖୁଚୁ କ୍ରିକେଟ ଖେଳ ଦେଖିଲେ କଣ ଅସୁବିଧା ହଉଚି ଝିଅ ପିଲାମାନେ ତ ପୁଣି କ୍ରିକେଟ୍ ଝିଅମାନେ ତ ପୁଣି କ୍ରିକେଟ୍ ଖେଳୁଚନ୍ତି। ଦେଖୁଚୁ ହଁ ମୁଁ ରଖୁଛି ହାଁ। ହଁ -ହଁ।
ଉଁ